ହଉଚି।
ଅଁ ରଞ୍ଜିତା
ହଁ ସ୍ୱାତି କହୁଛନ୍ତି?
ହୁଁ ମୁଁ କହୁଥିଲି ଅ ତମର ବାଲେଶ୍ଵର ନା?
ହଁ ବାଲେଶ୍ଵର ଆମର।
ହଁ ବାଲେଶ୍ଵରରେ କଣ ଏମିତି ସ୍ପେଶିଆଲ ଜାଗା ଅଛି କଣ ଖାଇବା ଅଛି ଟିକେ କହିବ।
ହଁ ବାଲେଶ୍ଵରରେ ଆମର ପ୍ରସିଦ୍ଧ ଆମର ବାବା ପଞ୍ଚଲିଙ୍ଗେଶ୍ଵର ମନ୍ଦିର ଅଛି। ଆଉ ସେଠି ଇମାମି ମନ୍ଦିର ବି ଅଛି ଖିରଚୋରା ମନ୍ଦିର ବି ଅଛି। ଏମିତି କିି ଯୋଉ ଚାନ୍ଦିପୁରୁ। ଚାନ୍ଦିପୁର ବି ଆମର ଯୋଉ କ୍ଷେପଣାସ୍ତର ଅଛି ସେ କ୍ଷେପଣାସ୍ତ ତାର ବି ଅଛି ଚାନ୍ଦିପୁର ବି ଅଛି ଆଉ ଆମର ତ ବାଲେଶ୍ଵର ଫେମସ୍ ମୁଢି ମାସ୍‌ ସାର୍‌ ଜାଣିଥିବ ଆଉ।
ମୁଢି ମାଂସ ଜାଣିଥିବ ମାନେ କଣ ମୁଢିକୁୁ ସେମିତି ଖାଆନ୍ତି ମାନେ କେମିତି ଖାନ୍ତି।
ନାଇଁ ନାଇଁ। ମୁଢି ମାଂସ ମାନେ ଚିକେନ କୁ ଫାଷ୍ଟ ରାନ୍ଧିବେ ପରେ ମାନେ କଷା ଟାଇପ୍ ର ରାନ୍ଧିବ। ତାପରେ ଦେନ୍ ମୁଡିକି ସହିତ ତାକୁ ପୁରା ଗୋଳଇକି ପୁରା ଟେଷ୍ଟ ମାନେ ଜବରଦସ୍ତ।
ମାନେ ମାଂସ ରାନ୍ଧିଦେଲା ପରେ ମୁଢିରେ ଗୋଳେଇକି ଖାଇବେ।
ହଁ ହଁ ଟେଷ୍ଟ ଥରେ ଟ୍ରାଏ କର ଟ୍ରାଏ କଲେ ଜାଣିପାରିବ। ମସ୍ତ ବାଲେଶ୍ୱର ତ ସେଥିପାଇଁ ଫେମସ୍ ହେଇଛି ମୁଢିମାଂସ ପାଇଁ।
ହଁ ତାପରେ ସେଇଠି ମାନେ ବଜେଟ୍ କେମିତି ରହୁଛି ମୁଡି ମାଂସ ପ୍ଲେଟ।
ବୁଡି ମାଂସ ପଚାଶ୍ ପଚିଶ୍ ଏମିତି ମାନେ କୋଉ ବେପାରୀଙ୍କ ହାତରେ ମାନେ କୋଉ ବେପାରୀ କେମିତି ବିକ୍ରି କରନ୍ତି ଏମିତି ଆଉ।
ଓହୋ ଯାଆ ହଉ ତୀର୍ଥ ସ୍ଥାନ କୁ ଗୋଟେ ଗୋଟେ କହିଲ।
ତୀର୍ଥ ସ୍ଥାନ ଆମର ବାବା ପଞ୍ଚଲିଙ୍ଗେଶ୍ଵର ଅଛି। ଆଉ ଇମାମି ମନ୍ଦିର ଅଛି। ଖିଚରା ମନ୍ଦିର ଅଛି ଆଉ ଏମିତି କି ଆମର ସେଠି କ୍ଷେପଣାସ୍ତର ବି ବାଲେଶ୍ଵର କ୍ଷେପ୍ କ୍ଷେପଣାସ୍ତର ବି ଅଛି ଯୋଉଟା କିି ଚାନ୍ଦିପୁର।
ବାବା ଲିଙ୍ଗେଶ୍ଵରରେ ଲିଙ୍ଗରାଜମାନ୍‌ ମାନେ ଲିଙ୍ଗର
ପଞ୍ଚଲିଙ୍ଗେଶ୍ଵର ହଁ ପଞ୍ଚଲିଙ୍ଗେଶ୍ଵର ପଞ୍ଚ ମାନେ ପାଞ୍ଚଟା ଲିଙ୍ଗ ସେଠି ଅଛି। ପାଞ୍ଚଟା ଲିଙ୍ଗ ସେଠି ଏକାଥରକରେ ପୂଜା କରାଯାଏ ଯାହାକି ମାନେ ସେଥିପାଇଁ ତାଙ୍କୁ ସେଠି ପଞ୍ଚଲିଙ୍ଗେଶ୍ଵର ଦିଆଯାଇଛି ସେଠିକ୍
ହଁ ହଁ ମୁଁ ମାନେ ଭିଡିଓ ଗୁଡାକ ଦେଖିଥିଲି ଇନ୍‌ଷ୍ଟାଗ୍ରାମ ରୁ।
ଆଛା ନାଇଁ ଥରେ ବୁଲିବା ପାଇଁ ଆସୁନାହାନ୍ତି ଭଲ ମାନେ ବେଶ୍ ଭଲ। ଦେଖିବ। ମାନେ ଏମିତିକି ଆମର ସେଠି ମାନେ ପାଣି ଭିତେରେ ଲିଙ୍ଗକୁ ପାଂଶଟା ଲିଙ୍ଗକୁ ଖୋଜିବା ପାଇଁ ବି ମଧ୍ୟ ଦିଅନ୍ତି। ତମେ ମାନେ ଚାହିଁଲେ ବି ମଣି ହୁଁ ଠାକୁରଙ୍କୁ ବି ଦେବୁ। ମାନେ ବାବା ପଞ୍ଚଲିଙ୍ଗେଶ୍ଵରଙ୍କୁ ବି ଚାର୍ ପାଂଶଟା ଲିଙ୍ଗ ଯୋଉ ଥିବ ସେଟା ଯଦି କାହା ଭାଗ୍ୟରେ ଯଦି। ଥିବ ସିଏ ହିଁ କେବଳ। ତାକୁ ଛୁଇଁ ପାରିବ ମାନେ ଜାଣି ପାରିବ ଯେ ଏଠି ଲିଙ୍ଗ ଅଛି ବୋଲି ଏମିତି ଆମର।
ହଁ ହଁ ଆଉ ଆଉ। କଣ ମୁଁ ତ ଏଇଠି ରହୁଚି ଆଉ ବାଲେଶ୍ଵରରେ ଯାଇବା ଅସମ୍ଭବ। ଏଇଠି ବି ଆମର ଭୁବନେଶ୍ଵରରେ ବି ବହୁତ୍ କିଛି ଅଛି।
ହଁ ଭୁବନେଶ୍ୱରରେ କଣ ଅଛି ଟିକେ କହିବ?
ଭୁବନେଶ୍ୱରେ ଅଛି ରାମ ମନ୍ଦିର୍ ଆଉ ତା ପରେ ନନ୍ଦନକାନନ ଜୁଲୋଜିକାଲ ପାର୍କ ଆଉ ରାଷ୍ଟ୍ରୀୟ ଉ ସେ ତା ଭବନ ମାନେ କୋଉଟା କହିଲ ଆମର। ବଟନିକାଲ ଗାର୍ଡେନ ବହୁତ୍ ପ୍ରକାର୍ ବୃକ୍ଷ ରୁହେ ସେଇଠି।
ଆଛା ନନ୍ଦନକାନ ରେ ଆପଣମାନଙ୍କର କଣ ସବୁ ଜୀବଜନ୍ତୁ ରଖୁଛନ୍ତି ନ
ସେଇଟା ଚିଡିଆଖାନା ଚିଡିଆଖାନା କଣ ଅଛି ମାନେ କହିଲ? ଅ ଆମର ଭାଙ୍ଗ ଭାଲୁ। ବହୁତ୍ ପ୍ରକାର ପକ୍ଷୀ ଜିରାଫ୍ ଜେବ୍ରା। ଭାଲୁ ହରିଣ ବହୁତ୍ ଅଛି ସେଇ
ସରୀ ଶ୍ରୁପ ହରିକା ଅଛନ୍ତି?
ବହୁତ୍ ବହୁତ୍ ଅଛନ୍ତି ଅ ଅଲ୍ଗା ଅଲ୍ଗା ତାପରେ। ଉଁ ତାପରେ ଆଉ କ ଲିଙ୍ଗ୍ ଅ ମନ୍ଦିର ଅଛି।
ଯୋଉ ରାମ ମନ୍ଦିର ଅଛି ସେଠି କୋଉଠି ମା ରାମ ମନ୍ଦିର ମାନେ।
ରାମ ମନ୍ଦିର ମାର୍କେଟ ବିଲ୍ଡିଂ ପାଖେରେ ତାପରେ ଭେଙ୍କେଟ୍ ଟେଶ୍ୱରୀ ସ୍ୱାମୀ ଟେମ୍ପୁଲ୍ ଅଛି ତାପରେ ମା ଶିଖରଚଣ୍ଡୀ ଟେମ୍ପୁଲୁ ଗୋଟେ ବଡ଼ ପାହାଡ଼। ଉପରେ ଅଛି।
ମାନେ ପାହାଡ ଉପରେ ପୂଜା ହୁଅନ୍ତି ନା କଣ?
ପୂଛି ପୂଜା ହୁଅନ୍ତି ଭୋଜି ବି କରନ୍ତି।
ଆଚ୍ଛା ଆଚ୍ଛା ପାହାଡ ଉପରେ ପୂଜା ହୁଅନ୍ତି ନା?
ହୁଁ ଆଉ ମ୍ୟୁଜିୟମ ବି ଅଛି ଷ୍ଟେଟ ମ୍ୟୁଜିୟମ ସେଇଥିରେ। ହମ୍ ତିମିର ହାଡ ତାପରେ ମଣିଷ ମାନଙ୍କର ସରୀସୃପ ମାନଙ୍କର ବହୁତ୍ ହାଡ ବି ରଖା ହେଇଚି।
ଆଚ୍ଛା ଆଚ୍ଛା ତାହେଲେ ନିହାତି ବୁଲିବା ପାଇଁ ଯିବେ ଆଉ ଆଉ କଣ ସେଠି ମାନେ ଏମିତି। କିଛି ୟୁନିକ୍।
କଣ ଏମିତି ମାନେ।
ମୁଁ କହିଲିକି ୟୁନିକ୍ ଯାଉ କିଛି ମନ୍ଦିର ଯେମିତିକିି ବୁଲିବା ପାଇଁ ଜାଗା।
ଜାଗା ଅଛି ବୁଲିବା ପାଇଁକୁ କହିଲ ଖଣ୍ଡଗିରି ଉଦୟଗିରି।
ମାନେ ପାରା ରାଜା ମାନେ ରୁହନ୍ତି ସେଠି ନାଇଁ?
ହଁ ହଁ ତାପରେ ଆହୁରି ଅଛି କୋଉଟା କହିଲ ବିନ୍ଦୁସାଗର ସେଇ ଟିମ୍ ଅ କଣ କହିଲ ଲିଙ୍ଗରାଜ ମନ୍ଦିର ଅଛି।
ଆଚ୍ଛା ଆଚ୍ଛା ବିଂଶରେ ଲିଙ୍ଗରାଜ ମନ୍ଦିର ଏଜ ଓହୋ ଲିଙ୍ଗରାଜ ମନ୍ଦିର ଚମ୍ ଶୁଣିଚି ଶୁଣିଚି ଲିଙ୍ଗରାଜ ମନ୍ଦିର।
ତାପରେ ଇଏ ବି ଅଛି କୋଉଟା କହିଲ ଆମର କଳାଭୂମି ସେଇଠି କ୍ରାଫ୍ଟ ମ୍ୟୁଜିୟମ। ବିଭିନ୍ନ ପ୍ରକାର କ୍ରାପ ମାନେ ସଂସ୍କୃତିକୁ ସବୁ ସାଇତି କରିକି ରଖା ହେଇଚି। ଅ ତାପରେ ବହୁତ୍ ପାର୍କ ଗୁଡା ବି ଅଛି ଯୋଉଠି। କି ଗଛ ବହୁତ ଲାଗିଚି।
ଆଛା ଆଛା, ହୁଁ। ଆଉ କିଛି ମାନେ ଛୁଆ ମାନଙ୍କର କିଛି ପାର୍କ ସେମିତି କିଛି ଅଛି? ଯେମିତି କି ଖେଳନା ଟାଇପର ଅଛ
ଅଛି ଅଛି ମାନେ ଛୋଟ ୱାଟର ପାର୍କ ବି ଅଛି ପିଲା ମାନଙ୍କର- ଖେଳିବା ପାଇଁ, ତାପରେ ଟ୍ରାମ୍ପୋୋଲିନ୍ ଅଛି ଟ୍ରାମ୍ପୋଲିନ୍ ଅଛି ଖୋର୍ଦ୍ଧା ରୁଟ୍ ମ୍ୟାମ, ଭୁବନେଶ୍ଵର ଖୋର୍ଦ୍ଧା ରୁଟ୍ ମଝିରେ ଅଛି। ହଁ ତାପରେ ଆମର ତ ଏବେ ଆଉ ମୁଁ ଯୋଉଠି ରହୁଛି ଶିଖରଚଣ୍ଡୀରେ, ସେଇଠି ତ ସେଇ ଏରିଆରେ ପାଞ୍ଚଟା ପାର୍କ କରିଛନ୍ତି ପିଲାମାନେ ଖେଳିବା ପାଇଁ।
ଆଚ୍ଛା।
ବିଭିନ୍ନ ପାର୍କ ବି ଅଛି, ବୁଦ୍ଧ ପାର୍କ ଅଛି, ତାପରେ କେଳୁ ଚରଣ ପାର୍କ ଅଛି, ତାପରେ ନନ୍ଦନକାନନରେ ବି ଗୋଟେ ପାର୍କ ଅଛି।
ପ୍ରଶାନ୍ତିବିହାରି ରେ ଗୋଟେ ପାର୍କ ଅଛି।
ହୁଁ।
ଏତି ଆଉ।
ମୁଁ, ମୁଁ ପଢୁଛି ଏବେ ପ୍ଲସଥ୍ରୀ ପଢୁଛି।
ଆଉ ଜବ୍ କିଛି କର?
ନାଇଁ ନାଇଁ ଜବ ନାହିଁ ନା, ସେଥିପାଇଁ ମୁଁ ଏଇ କାରିଆ ଆପକୁ ଫୋଲ କରିଛି ଏବେ।
ଆଜ୍ଞା, ଆଉ ପ୍ଲସଥ୍ରି କୁ ନା ନା ଆମେ ତ ଷ୍ଟୁଡେଣ୍ଟ କଣ କାମ କରିପାରିବା?
ହୁଁ ହୁଁ।
ଏବେତ କରିଆ ଆପ ଡାଉନଲୋଡ କରିକି କିଛି ତ ଇନକମ୍ ହବ।
ହଁ ମାନେ ସାହାଯ୍ୟରେ କିଛି ତ ସହଯୋଗ ହେଇପାରିବ, ସେ ଏଥିପାଇଁ ହିଁ ଆମେ ଟିକେ କାରିଆକୁ ଟିକେ ଫଲୋ କରିଛୁ।
ଓହୋ ଆଉ ଘରେ କିଏ କିଏ ରୁହନ୍ତି?
ଘରେ ମମି, ପାପା, ଭାଇ। ଦିଦି ଆଉ ମୋର ଗୋଟେ ଛୋଟ ଭଉଣୀ ବି ଅଛନ୍ତି। ଆଉ ଜେଜେମା ଜେଜେମା ତ ମରିଗଲେଣି ଡେଥ ହେଇଗଲେଣି। କି ଆମେ ଏବେ ଅଛୁ, ଏ ବାପା ବା ମା ଭବେ ରହୁଛନ୍ତି ଆଉ।
ହୁଁ ଜେଜେମା, ଜେଜେଜମା କିଛି କହିଥିବେ ତ ପୁରାତନ କଥା। କଥା କି ମୁ
ଗୋଟେ ନୀଳଗିରି ଗୋଟେ ଅଛି ବାଲେଶ୍ଵର ନୀଳଗିରି। ଯୋ ରାଜାଙ୍କ ଉଆସ ଗୋଟେ ଅଛି ସେଠି ମାନେ ରାଜା ମାନେ ସେଠି ଆସି କି ମାନେ ଯେତେବେଳେ ମାନେ ଯେତେବେଳେ ଇଂରେଜ ସରକାର ମାନେ ଚାଲୁଥିଲେ ମାନେ ଯେତେବେଳେ ପୁରୁଣା ତଳର ଯେତେବେଳେ କିଛି ମାନେ ସ୍ୱାଧୀନ
ଇ ଇଂରାଜୀ ସରକାର ଯେବେ ଶାସନ କରୁଥିଲେ।
ହଁ ହଁ ହଁ ଯେତେବେଳେ ସ୍ଵାଧୀନତା ପାଇନଥିଲା ସେତେବେଳେ ରାଜା ମାନେ ତ ହିଁ ତ ସ୍ଵାଧୀନତା କରୁଥିଲେ ନା। ତ ସେତେବେଳେ ସେ ରାଜା ଆସିକି ସେଇ ନୀଳଗିରି ପାଖରେ ଉଆସରେ ସେଠି ରହୁଥିଲେ। ରହିକି ସେଠି ମାନେ ଇଏ ମାନେ ଶାସନ କରୁଥିଲେ। ଆଉ ମାନେ ଆମର ଗୋ ଗୋଟେ ଖୁମକୁଟ ବୋଲି ଅଛି ପଣ ପାଖରେ ସେଠି ମାନେ ସନ୍ତ୍ରାଟ ଆ ସନ୍ତ୍ରା ଓଡିଆ ଖ ଖୁମକୁଟ ଗୋଟେ ଜାଗା ଅଛି ସେଠି ରାଜା ଯାଆନ୍ତି। ଦରକାର ପାଇଁ ଯୋଉଠି ହାତୀ ମାନେ ଆସନ୍ତି ପାଣି ପିଇବା ପାଇଁ ସେଠି ହାତୀ ପାଣି ପିଇବା ପାଇଁ ଆସିବେ ତାଙ୍କର ମାନେ ହାତୀ କୁ ମାନେ ମାରି ତାଙ୍କ ଦାନ୍ତ ହେରିକା ରଖନ୍ତି ବୋଲି କୁହନ୍ତି ବାକି ଶୁଣିଛି ବାକି ଦେଖିନି ତ। ଏ କି କୁହନ୍ତି ମାନେ ହାତୀକୁ ମାରିକି ଦାନ୍ତ ହେରିକା ରଖନ୍ତି ଆଉ।
କିନ୍ତୁ ସେଇଟା ଖରାପ ଖରାପ ନା ହାତୀକୁ ମାରିବ ସେ ଗୋଟେ ଯିବ।
ତ ସେତେବେଳେ ରାଜ୍ୟ ମାନଙ୍କର ଚିନ୍ତାଧାରା ଯାହାବି ଥିଲା ତ ସେମାନଙ୍କ ଅନୁସାରେ ସିଏ ମାନେ ତ ତାଙ୍କ ଅନୁସାରେ ଯୋଉଟା ଠିକ୍ ତ ସେମାନେ ତ ସେଇଆ ହିଁ କରିବେ ନା ତ ତାଙ୍କ କ ହିସାବରେ ତାଙ୍କର ହାତୀକୁ ମାରିକି ଦାନ୍ତ କୁ ରଖିକି ଶାସନ କରୁଥିଲେ ଆହୁରି ବି ଗୋଟେ କଥା ଅଛି। ମାନେ ରାଣୀ ମାନେ ସେ ରାଜଉଆସ ପାଖରେ ଗୋଟେ ରା ମାନେ ରାଣୀଙ୍କ ଗାଧୁଆ ଘର ଅଛି ମାନେ ଯାହାକି ମାଟି ତଳୁକୁ ମାନେ ସେଟା ହେଇଚି। ଯାହାକି ମାଟି ତଳକୁ ମାନେ ମାନେ ରା ଯେ ଯାହାକୁ ବି ଦେଖୁଥିଲେ ସୁନ୍ଦରୀ ନାରୀ ମାନଙ୍କୁ ସେ ତାଙ୍କର ରାଣୀ ବନେଇ ଦଉଥିଲେ। ଏମିତି।
ହୁଁ। ସେବେ ସେ ମାନେ ପୁରାତନ କାଳର ରାଜା ମାନେ ନିଜ ରାଷ୍ଟ୍ର ପାଇଁ ବହୁତ ମାନେ ହେ ମାନେ ବହୁତ ଭଲ ପାଇବା ଥିଲା ମାନେ କେମିତି କହିଲ। ରାଷ୍ଟ୍ରବାଦ ଯେମିତି ମାନେ ଅନ୍ୟ ରାଜ୍ୟ ରାଜ୍ୟ ପ୍ରତି କି ରାଷ୍ଟ୍ର ପ୍ରତି ତାଙ୍କ ଘୃଣା ଭାବ ତାପରେ ଦେଶ ଏମିତି କିଛି ଥିଲା।
ହଁ ସେ ବହୁତ ଶାସନ କରୁଥିଲେ ମାନେ ମାନେ ନାରୀ ମାନଙ୍କୁ ମାନେ ଯିଏ ଅଧିକ ଟିକେ ସୁନ୍ଦର ହି ଥାନ୍ତି। ସେ ତାଙ୍କୁ ହିଁ ମ୍ୟାରେଜ କରିଦିଅନ୍ତି।
ହୁଁ।
ହୁଁ ଆଉ ଏମିତି। ଆଜି ଖାଇଥିଲି ମୁଁ ଉପମା ଖାଇଥିଲି।
ହୁଁ ମୁଁ କିଛି କାଇନି ଆଜି। କଲେଜ କୁ ଆସିବା ଡେରି ହେଇଗଲା ବୋଲି ଖାଇନି ଭୋକ ଲାଗୁଛି।
ଆଚ୍ଛା ଆଚ୍ଛା ଗଲାବେଳେ ଆଜି ଖାଇଦବ କିଛି ଆଉ।
ହୋଉ ଆଉ ଆ ଓ ତମକୁ କିଛି ଉପମା କେମିତି ବନେଇବା ଜାଣିଚ?
ହଁ ଉପମା ମତେ ମତେ ରୋଷେଇ କରିବା ବହୁତ ଭଲ ଲାଗେ ଜାଣିଛ ମାନେ ରୋଷେଇ ମୁଁ ଜାଣିଚି। ଯେମିତି କିି ଭାତ ତରକାରୀ ଆଉ ଉପମା ଚିକେନ ଏଇ ସବୁ ବନେଇଦେବି ମା ମାଛ ତରକାରୀ ଏ ସବୁ ମାନେ ମାନେ ରୋଷେଇ କରିବା ପାଇଁ ବୋ
ଇସ୍‌। ଶୁଣିଲ ମତେ ସବୁ ଆସେ କିନ୍ତୁ ମାଛ ତରକାରୀ ଟା ଆସେନି ମାନେ ସଫା କରି ଆସେନି ହେଲା। ସେଟା କେମିତି କଲେ ଟିକେ ଟେଷ୍ଟ ଅଧିକ ଲାଗେ।
ମାଛ ତ ସଫା କରିବା ତ ନିହାତି ଜରୁରୀ ତା କା ତି ତା ମାନେ ଗାଲି ହେରିକା ଛଡ଼େଇଲେନି। ଯାଇକି ମଣିଷ ଗୋଟେ ଖାଇ ପାରିବ ଯେ ମାଛ ମାନେ ଖାଇଲା ଭଳି। ତାକୁ ପ୍ରଥମ ଯଦି ତମେ ମାଛ ଝୋଳ କରିବ ଆମ୍ବୁଲ ଦେଇକି ଝୋଳ କରନି ତମେ ଜାଣିଛ।
ଆଜ୍ଞା।
ହଁ ସେ ଆମ୍ବୁଲ ମାନେ ଦେଇକି ପ୍ରଥମେ ଆଳୁକୁ ସିଝେଇ ଦେବ ହେଲା। ତାପରେ ମାଛକୁ ଫ୍ରାଏ କରିନେଇଥିବ। ଲୁଣ ହଳଦୀ ପକେଇକି ଫ୍ରାଏ କରିଦେବ। ଫ୍ରାଏ କରିଦେଲା ପରେ ତାକୁ କୋଉ ଝୋଳ ମାନେ କଣ ମସଲା ଅଦା, ରସୁଣ, ପିଆଜ ପକ୍ କେଇକି କଞ୍ଚା ଲଙ୍କା କନ୍ ଆଉ ଶୁଖିଲା ଲଙ୍କା ପକେଇ ଟିକେ ଗ୍ରାଇଣ୍ଡିଙ୍ଗ୍ କରିଦବ। ଗ୍ରାଇଣ୍ଡିଙ୍ଗ୍ କରିଦେଲା ପରେ ତାପରେ ତମେ କଣ କରିବ କହିଲ ଆଳୁ ଯୋଉ ସିଝେଇକି ରଖିିନଥିବ ତେଲ ଆପ୍ ମାଛ ଫ୍ରାଏ କରି ରଖିଥିବ ତେଲ ପକେଇକି ମସଲା କଷି ଦବ ମସଲା ଦେଲା ପରେ ଦେଇକି ଆଳୁକୁ ପକେଇଦବ ଆଳୁକୁ ମାନେ ଟିକେ କଷି ହେଇଗଲା ପରେ ତାପରେ ପାଣି ଦେଇଦେବ ପାଣି ଦେଇଦେଲା ପରେ ସିଏ ଟିକେ ଫୁଟି ଆସିଲା ପରେ ତାପରେ ମାଛ ପକେଇ ନହେଲେ ପ୍ର ଥମରୁ ଯଦି ମାଛ ପକେଇଦବ ନା ସିଏ ଭାଙ୍ଗିଯିବ ମାନେ ମାଛ ଯୋଉ ଫ୍ରାଏ ହେଇଥି ବନା ସେ ପାଣିରେ ହିଁ ଭାଙ୍ଗିଯିବ। ସେଥିପାଇଁ ତରକାରୀ ଟିକେ ହେଇ ଆସିବା ପରେ ଯାଇକି ପକେଇବ ଦେନ ତାପରେ ଆମ୍ବୁଲ ପକେଇବ ତାପରେ ଆମ୍ବୁଲ ପକେଇ ସାରିଲା ପରେ ଟିକେ ଫୁଟ ଦେଲା ପରେ ତାପରେ ଜବରଦସ୍ତ ଟେଷ୍ଟ। ପୁରା ଗରମ ଗରମ ଭାତ ସହିତ ଖାଇବ ପୁରା ଟେଷ୍ଟ।
କିନ୍ତୁ ମୁଁ ଶୁଣିଚି କେତେ ଅ ମାନେ ମାଛ ତର କାରୀରେ ଆଇ ହାଇଁଷିଆ ଗନ୍ଧ ବହୁତ ହୁଏ ନା। ତ ଟିକେ ଚିନି ପକେଇଲେ ସେ ଆଇଁଷିଆ ଗନ୍ଧ ହୁଏନି ଆଉ କଲର ଟା ବି ଟିକେ ରେଡ୍ ଆସେ। ଏଇଟା ତମେ ଶୁଣିଚ?
ହଁ ଶୁଣିଚି ବାକି ଏତେ ଜାଣିନି।
କିନ୍ତୁ ଆମ ଘରେ ବାବା ଯେବେ ରୋଷେଇ କରନ୍ତି ସେବେ ମା ଛ ତରକାରୀ ଟିକେ ହାଲକା ସେ ଚିନି ପକାନ୍ତି ମାନେ ସ୍ପୁନରୁ ପୁରା ଅଧାରୁ ଅଧା। ଯେମିତିକି ଗନ୍ଧ ହୁଏନି ମାନେ ସ୍ମେଲ ଆସେନି ଆଇଁଷିଆ ତାପରେ ଉଁ କଲର୍
ଧୋଇ ହରିକା ଦେଇଦେଲେ ସେ ଚିନି ପକାନ୍ତି ଆକ୍କଚୁଏଲି କଲର୍ କରିବା ପାଇଁ ମେନ କଥା ମାନେ ତେଲରେ ଫାଷ୍ଟ ତେଲ ପକେଇକି ଚିନି ପକେଇଦେଲେ ମାନେ କଲର୍ ଉଠିଥାଏ ତାର। ମାନେ ମାଛର ମାନେ ଯୋଉ ଜଣେ ଜଣେ ମାଛ ରାନ୍ଧନ୍ତି ହଳଦିଆ ଦିଶେ ଧଳା ଦିଶେ ତା କଲର୍ ଟିକେ ଦେଲେ ସେ ରେଡ୍ ରେଡ୍ ଦେଖାଯାଏ ତା ଟେଷ୍ଟ ବି ମାନେ ଦେଖିବା ପାଇଁ ସୁନ୍ଦର ଲାଗିଲେ ଖାଇବା ଖାଇବା ପାଇଁ ହିଁ ମନ ହୁଏ। ବାକି ମାନେ ସେଥିପାଇଁ ମତେ ଲାଗେ କି ଚିନିଟା ପକାଯାଏ ଆମର କଲର୍ ପାଇଁ ହିଁ ପକାଯାଏ ବାଲେଶ୍ଵର ଆଡ଼େ ୟୁଜ୍ କରନ୍ତି ଚିନି ଯେ କିନ୍ତୁ ଏଇଟା କଲର୍ ପାଇଁ ୟୁଜ୍ କରନ୍ତି ସେଇଟାକୁ।
ଓହୋ!
ହଉ ରଖୁଚି।
ହଁ ହଁ ହଁ
ହଁ